ତୁ
ଆଜ୍ଞା ସାର୍ ନମସ୍କାର।
ନମସ୍କାର କିଏ କହୁଛନ୍ତି ଆପଣ?
ଆଜ୍ଞା ଆଜ୍ଞା ସାର୍। ସାର୍ ଭଲ ଅଛନ୍ତି?
ଆଜ୍ଞା ଭଲ ଅଛି।
ଆଉ କଣ ଆପଣଙ୍କ ବିଷରେ ସବୁ କୁହନ୍ତୁ।
କଣ କହିବି ମୁଁ
ଆଉ ଆପଣ କଣ ପାଠ ପଢୁଛନ୍ତି ନା ଜବ କରୁଛନ୍ତି ନା ଷ୍ଟୁଡେଣ୍ଟ୍ ଛା ଛାତ୍ର ନା କଣ ଆପଣ
ଆମେ ତ ଷ୍ଟୁଡେଣ୍ଟ୍ ଅଛୁ
ଆଚ୍ଛା। ଆଉ କଣ ଆପଣଙ୍କର ସବୁ ଭଲ ତ?
ଆଜ୍ଞା ଭଲ ସବୁ।
ଆଉ ସକାଳେ କଣ ଖାଇଥିଲେ?
ସକାଳେ ସବୁ ଭାତ ଖିଆ ହେଇଥିଲା।
ଆଉ ଲଗେଇ କଣ ଖାଇଥିଲେ?
ଲଗେଇକି ଛୁଇଁ ଭଜା ହେଇଥିଲା, ଆମ୍ୱ।
କଣ ଖରାବେଳ ଖାଦ୍ୟ ଫୁଣି କଣ ହେଲାଣି ରୋଷେଇ ଘରେ?
ହଉଛି ଭାତ ଡାଲି ତରକାରୀ କଣ ହଉଛି।
ଆଉ ରଜ କଣ କେମିତି କଟିଲା?
ଭଲରେ କଟିଲା ବୁଲାବୁଲି ହେଲା।
ଆଜ୍ଞା ଆଉ ଆଉ ସବୁ କଣ କୁହନ୍ତୁ? ଆପଣଙ୍କ ବିଷୟରେ ଆପଣ କଣ ଖାଇବା ପସନ୍ଦ କରନ୍ତି?
ଆମେ ତ ଅବଡ଼ା ଖାଇବା ପସନ୍ଦ କରୁ।
ଆଚ୍ଛା ଆଉ କଣ ଖାଆନ୍ତି? ଅଭଡ଼ା ତ ଜଗନ୍ନାଥ ମନ୍ଦି ମନ୍ଦିର କୁ ଗଲେ ଯାଇ ପୁରୀ ଗଲେ ଯାଇ ମିଳିବ। ସବୁଦିନ ତ ଅଭଡ଼ା ମିଳୁନଥିବ। ଆପଣ ଘର କଣ ଖାଦ୍ୟ ପସନ୍ଦ କରନ୍ତି?
ଖାଆନ୍ତି ଯା ଖାଆନ୍ତି ସବୁ ପନିର ପନିର୍ ପଖାଳ ପଖାଳ ଖାଉ
ଆଉ ଆପଣ ଗଛ ବୃଛ ଲଗେଇବାକୁ ଭଲ ପାଆନ୍ତି? ଗାର୍ଡେନିଙ୍ଗ କରିବା ପାଇଁ ବଗିଚା କରିବା ପାଇଁ କଣ ସବୁ ଭଲ ଲାଗେ ଆପଣଙ୍କୁ, କୋଉ ଗଛ ଲଗେଇବା ପସନ୍ଦ?
ଗଛ ଲଗେଇବା ଭଲ ଲାଗେ ଲିଚୁ ଗଛ ଲଗେଇଥିଲି ବଡ଼ ହେଇଛି ସବୁ ପିଜୁଳି ଗଛ ବହୁତ୍ ଗଛ ଲଗେଇଛି ଆମ୍ବ ଗ ଗଛ ଗୋଲାପ ଗଛ
ଗଛ କଣ କେତେ ବାଟ ସବୁ ମାନେ ବଡ଼ କେତେ ବଡ଼ ହେଲେଣି?
ହେ ଧୀରେ ଧୀରେ ବଢୁଛନ୍ତି ଆଉ ତାଙ୍କ ସ୍ପିଡ ରେ ଆଉ।
ପାଣି ଫାଣି ସବୁ ଦିଆ ଦଉଛ ତ ଠିକ ଠାକ ଟି।
ଆଜ୍ଞା।
ଆଛା ଆଉ ରଜ କଣ କେମିତି କଟିଲା ଭଲରେ କଟିଲା ତ?
ଆଜ୍ଞା।
ଆଉ ଆଉ ଆପଣ କଣ ମାନେ କୋଉ ଜାଗା ବୁଲିବାକୁ ପସନ୍ଦ କରନ୍ତି ବେଶୀ? ଅଭଢା ଖାନ୍ତି ତ ପୁରୀ ଯାଉଥିବେ ବେଶୀ। ପସନ୍ଦ କରୁଥିବେ ଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ ପରିବାରରେ ଆପଣ କେତେ ଜଣଙ୍କ ଲୋକ କେତେ ଜଣ ଲୋକ ଅଛନ୍ତି?
ଏ ଆମ ପରିବାରରେ ମୁଁ ମୋ ବାପା ଆଉ ମୋ ମା। ଆଉ ସବୁ ବଡ ବାପା ହେରିକା ସବୁ ଆଉ।
ହଁ ଜଏଣ୍ଟ ଫ୍ୟାମିଲି ବଧେ।
ଆଜ୍ଞା।
ପରିବାର ମିଶିକି ଅଛନ୍ତି ସବୁ ପରିବାର ।
ଆଜ୍ଞା।
ଆଜିକାଲି ତ ଯୌଥ ପରିବାର ହିଁ ଭଲ। ପ୍ରାୟ ଲୋକଙ୍କ ପାଇଁ ଲୋକଙ୍କ ଉପରେ ସେଟା ନିର୍ଭର କରେ। କି କେମିତି ନେଇ ଚଳେଇ ଆଣିପାରିବ।
ଆଜ୍ଞା।
ଭଲ ସମସ୍ତେ ମିଳିମିଶି କାମ କରିଲେ ହିଁ ଭଲ।
ଆଜ୍ଞା।
ଆଚ୍ଛା ଆଉ ଆପଣଙ୍କର କଣ ସବୁ ମାନେ ପସନ୍ଦ ଅ ପାଠ ପଢା ବ୍ୟତୀତ
ହ ଖେଳକୁଦ ସବୁ ପସନ୍ଦ ଆଉ। ତା ଖେଳକୁଦ ଭଲ ଲାଗେ ଆଉ।
ଆଚ୍ଛା ଆଚ୍ଛା। ଆଉ ତାପରେ ଆପଣ ପାଠ ପଢୁଛନ୍ତି ବର୍ତ୍ତମାନ ନାଁ କି ଛାତ୍ର ଅଛନ୍ତି।
ଆଜ୍ଞା।
ଆଉ ଆପଣ କଣ କୁହନ୍ତୁ ଆପଣଙ୍କ ବିଷୟରେ ପାଠ ପଢୁଛନ୍ତି ପ୍ଲସ ଜବରେ ଅଛନ୍ତି ନାଇଁ କି ମାନେ ଷ୍ଟଡି କରୁଛନ୍ତି କୌଣସି ଜବ ଫବ ପାଇଁ ପ୍ଲାନି ଥିବ ଆଉ?
ଆଜ୍ଞା।
ସାଇଡ଼ି ଇନ୍ କମ୍ ହଁ କେତେ ହେଇଯାଉଛି ପାଖାପାଖି? ପାଟ ଟାଇମ୍ ପାଟ ଟାଇମ୍ କେ କେତେ କଣ ହେଇଯାଉଛି?
ପାଟ ଟାଇମ୍ ମାସକୁ କୋଡିଏ ହଜାର।
ଆଛା ଆଛା ସେଥିରେ ଆଡଜେଷ୍ଟ କରିଦଉଥିବେ ଆଉ କଣ। ହ ଆଉ କଣ କୁହନ୍ତୁ।
ଆପଣ କୋଉଠୁ କହୁଥିଲେ?
ଆମର ଏଟା ବଲାଙ୍ଗୀର। ଆଜ୍ଞା ଆପଣ କୋଉଠୁ କହୁଛନ୍ତି?
ମୁଁ କୋଉ ଠି ଯାଜପୁର।
ଆଜ୍ଞା ଆଜ୍ଞା ଆଛା ଆଉ ଆପଣଙ୍କର ସବୁ ଭଲ ତ? ଆଉ ଆପଣଙ୍କର କୋଉ ପର୍ବପର୍ବାଣୀ ଭିତରୁ ଆମ ଓଡିଆ ମାନଙ୍କର ପର୍ବପର୍ବାଣୀ ଭିତରୁ ଆପଣଙ୍କର କୋଉଟା ପସନ୍ଦ ବେଶୀ?
ଆମର ରଥଯାତ୍ରା।
ରଥଯାତ୍ରା ଟା ପସନ୍ଦ କରନ୍ତି ବୋଧେ ନାଇଁ ଆପଣ ବହୁତ ଭଲ ଲୋକ ରଥଯାତ୍ରା ପସନ୍ଦ କରୁଛନ୍ତି ଅବଢ଼ା ଖାଇବା ପସନ୍ଦ କରୁଛନ୍ତି ଆପଣ ଟିକେ ଭଗବାନଙ୍କୁ ବିଶ୍ଵାସ କରନ୍ତି କି ନାଇଁ। ଆଉ କଣ କୁହନ୍ତୁ ଚାଷବାସ ବିଷୟରେ କିଛି କୁହନ୍ତୁ। କଣ ଅଛି କଣ ନାହିଁ
ଆମର ହଉଥିଲା ଆଗରୁ ଚାଷ ଫାସ ଏବେ ର ଆଉ ହଉନି।
କଳ ଚାଷ ହଉଥିଲା?
ଧାନ ହରିକା ଧାନ ଗହମ ହୁଏ ଆଉ।
ଆଉ
ଭଲ ଏମିଠି ଏ ଧାନ ଗହମ ଚାଷ କରାଯାଏ।
ଆଉ ସବୁ ଆଉ ସବୁ କଣ କି ଚାଷ ପୋଖରୀ ମାଛ ଫାଛ ଏସବୁ ଭଲ ମନ୍ଦ କିଛି ନାଇଁ?
ହଁ ପୋଖରୀ ଅଛି ସେ ରହିଛି ଆଉ ମାଛ ମାଛ ଧରା ହୁଏନା ଏତେ
କାଇଁ ମାଛ ଚାଷ କରୁନାହାନ୍ତି ବହୁତ ଲାଭ ପାଇବେ।
ମାଛ ଚାଷ କଣ ପାଇଁ?
ହେ କରୁନା ଆମର ଅଛି ଗଡିଆ ହେଲେ ମାଛ ଚାଷ ଆମେ କରୁନା। ରହିଛି କେତେ କେତେବେଳେ ଧରା ହୁଏ ଆଉ। ଆଜ୍ଞା।
ଆଉ ଆପଣ କଣ ଆଇଁଷ ଖାଇବାକୁ ଭଲ ପାଆନ୍ତି ନା ସାଧା ଖାଇବାକୁ ଭଲ ପାଆନ୍ତି?
ଆମର ଚଳେ ଚଳେ ସାଧା ଆଇଁଷ ଯାହା ଖାଇଲେ ହେଲା ଆଉ।
ତଥାପି ପସନ୍ଦ କଣ ବେଶୀ?
ପସନ୍ଦ ସାଦା ହୁଏ ପସନ୍ଦ ବେଶୀ।
ହୁଁ ହୁ। ଆଉ ଆପ ଣଙ୍କର ସବୁ ଭଲ ତ? ଆଉ କିଛି ଆପଣଙ୍କ ଗାଁ ବିଷୟରେ କୁହନ୍ତୁ? ନ୍ତୁ ଗାଁ ର ପର୍ବପର୍ବାଣୀ ବିଷୟରେ କୁହନ୍ତୁ କିଛି କହୁନାହାନ୍ତି ଯଉ ଉପ ରହୁଛନ୍ତି ଟିକେ ସବୁ ବିଷୟରେ ଟିକେ ଆଲୋଚନା କରନ୍ତୁ।
ହୁଁ ଗାଁରେ ତ ଆମର ଅଲାରପୁର ଏଇ ଗ୍ରାମରେ ଯାଏ ଆମର ହଁ ହୁଏ ସବୁ ପର୍ବପର୍ବାଣି ମନ୍ଦିର ଅଛ ଜଣେ ଭାଗବତ ମନ୍ଦିର ଅଛନ୍ତି ସେଠି ହୁଏ ସବୁ ପୂଜା। ଆମ ଗାଁରେ ଆଜ୍ଞା ଆଉ ଏକ ଶିବ ମନ୍ଦିର ଅଛନ୍ତି ଶିବ ମନ୍ଦିର ଅଛନ୍ତି ସେଠି ପୂଜା ହୁଏ ସେ ଆମ ଗାଁ ଟିକେ ସିଆଡକୁ
ହଁ ହଁ ଆଉ ହଁ ଆଉ ସବୁ ବିଷୟରେ କଣ କୁହନ୍ତ ଆପଣଙ୍କ ଗାଁ ରେ କଣ ବେଶୀ ଅ ପାଳନ କରାଯାଏ କୋଉଟା କୋଉ ଟାଇମ ରେ ଆପଣଙ୍କୁ ବେଶୀ ଖୁସି ଲାଗେ?
ପ୍ରାଏତ ହୁଏ ସବୁ ଖେଳନ୍ତି ଛୁଆମାନେ ହୋଲି ଦୀପାବଳି ରଥଯାତ୍ରା ସବୁ ହୁଏ ଆମ ଗାଁରେ ପାଳନ କରାଯାଏ।
ଆଚ୍ଛା ଆଚ୍ଛା। ଆପଣ ରାତିରେ କ ଖାଇବା କଣ ଖାଆନ୍ତି?
ମୁଁ ଏ ସବୁ ରୁଟି ଭଜା କରିକି ସବୁ ଖାଉ ଆଉ।
ଆଉ କଣ ଖାଆନ୍ତି କ୍ଷୀର ଫିର ଖାଆନ୍ତି ନା ନାଇଁ?
କା
କ୍ଷୀର ଖାଆନ୍ତିନି ଆପଣ?
ଆଜ୍ଞା ଖାଆନ୍ତି।
ଆଚ୍ଛା ଆଉ ପୁଣି ମନା କରୁଛନ୍ତି ଖାଆନ୍ତିନି।
ନାଇଁ ନାଇଁ ଖାଉ ଖାଉ
ହୁଁ ଆଉ କଣ କୁହନ୍ତୁ ମତେ କଣ ପଚାରୁନାହାନ୍ତି।
କଣ ପଚାରିବୁ ଆ କୋଉଠୁ କହୁଛନ୍ତି କୋଉଠୁ
କହିଲି ତ ବଲାଙ୍ଗୀର
ଆଜ୍ଞା।
ଆମର ଗାଁ ଟା ଯାଜପୁର ରହୁଛୁ ବଲାଙ୍ଗୀର ରେ ଆଉ ଏଠି ଭଲାଙ୍ଗୀରରେ ଏଟା ଆମର ଇଏ ନୁହେଁ। ଯାଜପୁର ଟା ଆମର
ହୋମ୍ଟଟାନା ଯାଜପୁର କୋଉ ଗାଁ?
ଆମର ଗାଁ ଏଇଟା ହେଲା ଆମର ପିଞ୍ଝାରପୁର।
ଏ ଆମ ଗାଁ ପାଖରେ ତ
ଆଜ୍ଞା ଆଜ୍ଞା। ଆଛା ଆଚ୍ଛା ଆଚ୍ଛା ତାହଲେ ପୁଣ ଆମର ପାଖା ଏରିଆ ଲୋକ ଆମ ଭାଇ ହେଲେ ଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ ସବୁ ଆପଣଙ୍କ ବିଷୟରେ?
କଣ କରି?
ଆଉ ଘରେ ପରିବାର କେତେ ଜଣ ପରିବାର? ସମସ୍ତ ଟୋଟାଲ ହିସାବ କରି କୁହନ୍ତୁ କେତେ ଜଣ ହେବେ?
ଟୋଟାଲ ହିସାବ କରିବା ଆମେ ଯଦି ଏ ପନ୍ଦର ସ୍ ଷୋଳ ଜଣ ହେବେ ଆଉ।
ଆ ଏତେ ବଡ ଫ୍ୟାମିଲି ଆଉ ପରିବାର ବହୁତ ବଡ। ଆଉ ସ୍ ସମସ୍ତିଙ୍କ ମନ ମିଳିମିଶି ରହିଲେ ଭଲ।
ଆ୍ଞା।
ଆଉ ଆପଣ କଣ ସବୁ ମାନେ ଆଇଁଷ ବି ପସନ୍ଦ ଆ ଇଏ ପନିପରିବା ବି ପସନ୍ଦ ଆବ ନାଇଁ କି। ନିରାମିଷ ବି ପସନ୍ଦ ଆଇଷ ବି ପସନ୍ଦ?
ଆଜ୍ଞା
ଆଉ ବୁଲିବାକୁ ତ ପୁରୀ ଯିବାକୁ ଭଲ ପାନ୍ତି କହିଲେ ଆଉ।
ଆଜ୍ଞା।
ଆଉ କଣ କୁହନ୍ତୁ ଆପଣଙ୍କ ବିଷୟରେ?
ଏ କଣ କହିବି ଆଉ ଭଲ ଚାଲିଛି ସବୁ ଆଉ।
ଆଉ। ରାତିରେ ତାହେଲେ ରୁଟି ଖାଆନ୍ତି ରୁଟି କ୍ଷୀର ଆପଣଙ୍କର ଗାଈ ଅଛି।
ଆଜ୍ଞା ଗାଇ ଅଛି ରଖା ହେଇଛି।
ଗାଈକି ବିଲକୁ ନିଅନ୍ତି ବାନ୍ଧିବା ପାଇଁ।
ବିଲ ରେ ଛାଡିିଦେଲେ ଯାଇ ସେ ଖାଇକି ଆସେ ସନ୍ଧ୍ୟା ବେଳକୁ।
ହୁଁ।
ବାନ୍ଧା ଯାଏନା ଆଉ।
ଆପଣ ବାନ୍ଧିବାକୁ ନିଅନ୍ତି ଗାଈ କି?
ବଡ଼ ବାପ ହେରୀକା ନିଅନ୍ତି।
ନା ଆପଣ ବି ଟିକେ ସାହାଯ୍ୟ କରିବେ ନା ଆଉ।
ଚ୍ଛା ଯେ ଅଛି ଗୋଟେ ଗାଈ ଅଛି। ବେଶୀ ନାହିଁ।
ହଉ ଭଲ ମନ୍ଦ?
ସୁଖ ଦୁଃଖ ତ ସଂସାର ଲାଗି ରହିଛି ଆଉ ଭଗବାନ ଯାହାକୁ ଯେମିତି ଚାହିଁବେ ସେମିତି ରଖିବେ ନାଇଁ କି ଆପଣ ଈଶ୍ଵର ବିଶ୍ଵାସି? ସି ନା ନୁହନ୍ତି?
ଆଜ୍ଞା ବହୁତ ବିଶ୍ଵାସ କରୁ ଆମେ
ଭଗବାନ୍ ଆପଣଙ୍କର କଥା ଶୁଣିଛନ୍ତି ନା ଶୁଣିନାହାନ୍ତି।
ହଁ ବହୁତୁ ଶୁଣିଚନ୍ତି।
ବହୁତ ଶୁଣଚନ୍ତି, କଣ ମାଗି ଥି ଯେ ଆପଣ ଭଗବାନଙ୍କୁ କେବେ
ମା ଏ ଧକାରେ ପଡି ମାଗୁ ଆଉ
ପାଇଛନ୍ତି ଯା ମାଗିଚନ୍ତି?
ଆଜ୍ଞା ମିଳେ ହଁ ଠାକ କହିଦେଲେ ଯା ହଉ ତାଙ୍କ ଇଚ୍ଛା।
ଆପଣ
ଆଜ୍ଞା ହୁଏ।
ଆଜ୍ଞା ଆଉ ଆପଣଙ୍କ ସାଙ୍ଗରେ ଆଉଥରେ କେବେ କଥା ହେବି ରଖୁଛି, ଟିକେ କାମ ଅଛି ପଛରେ କଥା ହେବି ଆଜ୍ଞା।
ଆଜ୍ଞା ନମସ୍କାର।